ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛନ୍ତି ମ?
ବସିଚି।
ହ ହୁଁ ମନ କଣ ଖରାପ ଅଛି ଆପଣଙ୍କର? ଉଁ।
ନା।
ଲାଗୁଛି ମନ ଖରାପ ଥିଲାବଳିଆ ଆପଣଙ୍କର।
ହ୍ୟାଲୋ।
ହଁ।
କଣ ଖାଇଲେ?
ଭାତ
ଆଉ କଣ? ହ୍ୟାଲୋ।
ହଁ।
ଆଉ କଣ ଖାଇଲେ?
ଭାତ ଆଉ ଆଳୁ। ଆଳୁ ଭଜା ଆଉ କଣ ଗୋଟେ ଖାଇନି।
କଣ ଗୋଟେ ଯେ ମାନେ ମନେ ନାହିଁ।
ଖାଇନି ମୁଁ।
ମାନେ ହ୍ୟାଲୋ।
ସେ ତାକୁ ଖାଏନି ବୋଲି ଖାଇଲେନି।
କାହାକୁ? ଆମିଷ ଆଁ
ହଁ।
ହଁ ହଁ।
ଆଉ ସବୁ ଭଲ।
ହଁ ସେଇଭଳିଆ। ଆପଣଙ୍କର?
ହୁଁ ମୋର ବି ଠିକ ଠାକ।
ଆଚ୍ଛା। ହ ରଜରେ କୁଆଡ଼େ କୁଆଡ଼େ ଯାଇଥିଲି ବୁଲିବାକୁ?
ଯାଇଥିଲି ଆଉ ଘର ପାଖରେ ମୁଁ ଗାଁରେ ବୁଲିଲି।
ଅପା ପିଇସିଙ୍କ ଆଉ କୁଆଡେ
ହୁଁ।
ତମକୁ ଖାଇବା କଣ ଭଲ ଲାଗେ?
ଭାତ ଆଉ କିଛି ଭଲ ଲାଗୁନି ମୋତେ।
ଉଁ ହୁଁ। ଅଲଗା କିଛି ଜିନିଷ ଉପରେ?
ନା।
ଅ ହଁ। ବୁଲିବାକୁ କୋଉଆଡେ ଭଲ ଲାଗେ? ହାଲୋ।
ମତେ ବୁଲିବାକୁ ଭଲ ଲାଗେନି।
ବୁଲିବାକୁୁ କୁଆଡ଼େ ଭଲ ଲାଗେ ନା? ହାଲୋ।
ହଁ।
ବୁଲିବାକୁ କୁଆଡ଼େ ବି ଭଲ ଲାଗେ ନାଇଁ କି?
ନା, ମତେ ଖାଲି ଘରେ ରହିବା ପାଇଁ ଭଲ ଲାଗେ। ବୁଲାବୁଲି ମୋର ପସନ୍ଦ ନୁହୁଁ।
କଣ କରିବାକୁ ଭଲ ହାଲୋ।
ହଁ।
କଣ କରିବାକୁ ଭଲ ଲାଗେ?
ମତେ ଖାଇ ପିଇକି ସ୍କୁଲ ଯିବାକୁ ଭଲ ଲାଗେ। ଘର ଘର କାମ କରିବାକୁ ଭଲ ଲାଗେ। ଆଉ ରୋଷେଇ କରିବା ପାଇଁ ଭଲ ଲାଗେ।
ରୋଷେଇ କଣ ଶିଖିଛନ୍ତି?
ସବୁ।
ସବୁ ବୋଲେ?
ସବୁ ବୋଲି ଭାତ, ତରକାରୀ ଆଉ ଡାଲି। ଭଜା ସବୁ ଏମିତି ଶିଖିଚି ଆଉ।
ଆଚ୍ଛା। ସତ କହୁଚ ସବୁ କରି ଜାଣିଛନ୍ତି ନା ସେମିତି କହିଦଉଛନ୍ତି ଆପଣ।
ସବୁ ଜାଣିଚି।
ନା ମତେ କାଇଁ ଲାଗୁନି ତମେ ସବୁ କରିପାରୁଥିବ ବୋଲି।
ନ ଲାଗିଲେ ମୁଁ ଆଉ କଣ କରିପାରିବି। ମତେ ତ ଆସିଚି ସବୁ।
ଉଁ ହୁଁ। ତୁମ ଗାଁରେ କଣ କଣ ପର୍ବ ପଡେ କରନ୍ତି?
ଆମ ଗାଁ ରେ
ସେମିତି, ସେମିତି କିଛି ଖାସ୍ ନାହିଁ। ହେଲେ ସବୁ କରନ୍ତି ଆଉ।
ଓ ହୋ। ତମ ବିଦ୍ୟାଳୟ ଲାଇଫ୍ ବିଦ୍ୟାଳୟ ଜୀବନ କଥା ମନେ ପଡୁଚି। ହାଲୋ। ହ୍ୟାଲୋ। ହ୍ୟାଲୋ।